ହାଲୋ।
ହଁ।
କଣ କରୁଛ ନାରେ ମା ଏଠି ବସିଥିଲି ଆଉ।
ଆଚ୍ଛା ଖାଇବା ପିଇବା ସରିଲାଣି?
ହଁ ଖାଇସାରିଲୁଣି।
ହୁଁ ହୁଁ।
ସନ୍ଧ୍ୟାବଳୁ ରୋନ୍ ଲାଇନ୍ ନଥିଲା ତ। ଏଇ କଣ କରିବୁ ଦିନ ଥାଉ ଥାଉ ରୋଷେଇ କରଦେଲୁ। ରୋଷେଇ ସାରିକି ଆମର ଆଠଟା ସୁଦ୍ଧା ଖାଇଦଉ।
ହଁ ହୁଁ ଭଲ ଜଲଦି ଖାଇଦବାଟା ଆଁ ଭଲ।
ଆଉ ତମର?
ହଁ ଆମର ବି ଖାଇସାରଲୁଣି।
ଆଉ ମୁଁ ଶୁଣିଥିଲି ଝିଅ ଦେହ କଣ ଖରାପ ଥିଲା।
ହଁ ଟିକେ। ତ ଦେହ ଖରାପ ହେଇଯାଇଥିଲା ସେ କଣ ଏଇ ଖରାଦିନ। ଖାଇବା ପିଇବା ଠିକ ରଖୁନି। ଟିକେ ଏଇନା ବହୁତ ଚଘଲା ହଉଚି ଆଡେ ସେଆଡେ ବୁଲୁଚି। ସେ ତ କଣ କେମିତି ଟିକେ ଝାଡା ହେଇଗଲା। ନାଳ ଝାଡା ହେଲା ଯୋର। ବହୁତ୍ ଥର ହେଇଗଲା ସେ ପୁରା ଦୁର୍ବଳିଆ ହେଇଗଲା ତାକୁ ପୁଣି ଡ ଡକ୍ଟରଙ୍କୁ ଦେଖେଇ ତାକୁ ମେଡିସିନ ଆଣିକି ଦବାଠୁ ଟିକେ କମିଚି।
ଝିଅକୁ କଣ ଖାଇବାକୁ ଦଉଚ?
ସେ ସେଇ ଭାତ ଡାଲି ଟିକେ ଖାଉଚି ରାତିରେ ରୁଟି ଏ ଆଉ କଣ ଟିକିଏ ଖାଉଛି ଆଉ। ଟିକିଏ ଫଳ ଫଳ ଟିକିଏ ଭଲ ପାଏ ସେ ଫଳ ଟିକିଏ ଖାଉଚି। ଆଉ ନହେଲେ କିଛି ଖାଉନି।
ନାଁ ସେ ଯାହା ଚାହୁଁଚି ତାକୁ ଖାଇବାକୁ ଦିଅ।
ହଁ ଉୁଁ।
ଆଉ ଝିଅ ଚଗଲା ହଉଚିକି।
ବହୁତ ଚଗଲା ହଉଚି ପରା ଛୋଟ ପିଲା ଆଜ କାଲିକା ଛୁଆତ ବହୁତ ଚଗଲା ଆଉ।
ଗାଁ ଗହଳି ଯାହାହେଲେ ଛୋଟ ଛୁଆ ଚଗଲା ହେବେ ଧୂଳି ଧୂସର ହେବେ। ଝିଅ ଟିକିଏ ବୋଧେ ଧୂଳି ଫୁଳିି କୋତରା ହଉଚିନା କଣ?
ହଁ ହଉଚିବା ସିଏ ସବୁବେଳେ ଜାଣିଛି ମୁଁ ବାଲି ଧୂଳିରେ ଖେଳିବି। ଯେହେତୁ ଆମର ଗାଁରେ ଘର ଚାରିଆଡେ ବାଲି ଧୂଳି ରହୁଛି। ସେ ଯୋଉଠି ପାଇଲେ ସେଠି ବସୁଚି ତଳେ ହାତ ମାରୁଛି। ବାଲିରେ ଖେଳୁଚି ପୁଣି କଣ ପାଟିରେବି ସେ ଧୂଳି ହାତ ପୂରେଇ ଦଉଛି। ଯୋଉଥି ପାଇଁ ଟିକିଏ ଇନଫେକ୍ସନ ହେଇଯାଉଚି ତାର।
ଛୋଟ ଛୁଆ କଣ କରିବା ତାପରେବି ଆମେ ସମସ୍ତେ ସବୁବେଳେ କଣ? ପରିଷ୍କାର ହେଇକି ତାକୁ ଧରୁଚନ୍ତି।
ନାଁତ ସେଇତ କଥା।
ତାକୁ ତଥାପି ସକାଳୁ ପିଠା ଖଣ୍ଡେ କରିକି ଦେବ। ଛୋଟ ଛୁଆକୁ ଛତୁଆ ଟିକିଏ କରିକି
ନାଇଁ ସେତ ଛତୁଆ ଖାଉନି ପିଠା ମଝିରେ ଦଉଥିଲି। କିନ୍ତୁ ଖାଇଲାନି ଯୋଉଥିପାଇଁ ଆଉ କିଛି ଦୋଇପାରୁ
ଛତୁଆ ନିଜେ ତିଆରି କରିକି ଦଉନ।
ହୁଁ କରିଥିଲି କିନ୍ତୁବା ଖାଇଲାନି ସେ କୌଣସି ମାନେ ପାଣି ଜିନିଷ ଗୋଳେଇଲା ଭଳିଆ ଜିନିଷ ସେ ଖାଉନେହିଁ। ସେ ସବୁବେଳେ ଶୁଖିଲା ଜିନିଷ ଖାଏ ବେଳେ ବେଳେ। ହୁଁ ପକେଇଥିଲେ ଚୁଡ଼ା କାଜୁବାଦାମ ପେସ୍ତା ଚିନାବାଦାମ ଆଉ ଗୋଟେ ଆମର ସେ ଯୋଉ ମଖାନା ଆଉ ହଉଛି ସୋଲା ଚିନାବାଦାମ। ଏସବୁ ପକେଇକି ତାକୁ ମୁଁ ଗୁଣ୍ଡ କରିକି ରଖିଥିଲି କିନ୍ତୁ ସେ ଖାଇଲାନି।
ଆଉ ଗାଧୁଆଳେ କଣ ଖାଇବାକୁ ଦଉଚ?
ସେ ସେ ଭାତ ଡାଲି ଆଉ ତା ପୁଅଙ୍କୁ ଅଛି। ଏଇ ଖାଉନି ସିଏ।
ଆଉ ଟିକିଏ ପନିପରିବା ପକେଇକି ଦଉନ।
ଉୁଁ ପନିପରିବା ପୁରା ଖାଉନି ସିଏ। ଯଦି ଖାଇବ କେବଳ ଭେଣ୍ଡି ଟିକିଏ ଖାଉଚି। ଆଉ ନହେଲେ କୌଣସି ପରିବା ସେଖାଉନି। ନହେଲେ ଆଳୁ ଖାଉଚି ଆଳୁ ଭଜା ହେଲେ ଖାଉଚି। ନହେଲେ ଭେଣ୍ଡି ଭଜା ହେଲେ ଖାଉଛି ଆଉ କୌଣସି ପରିବା ସିଏ ଖାଉନେହିଁ।
ଆଁ ଛୁଆ ଲୋକ ଯାହାହେଲେ ବି ସେ ମଗୁନି ତାକୁ କଣ କରିବ ଚାଉଳ ଦିଇଟା ମୁଗ ଯାଇ ଦିଇଟା। ଉଁ କରୀମୁ ମଣ୍ଡା ଟିକେ। ଆଳୁ ଟେ ସବୁ ଏମିତି ପକେଇକି ଦେଖି। ଗୁଆ ଘିଅ ଟିକେ ସିଝେଇକି ତାକୁ ଦିଅ।
ଯାହା ହଉ ଭଲ କଥା ଟେ କହିଲ। ଦେଖିବା ମୁଁ ତାକୁ କାଲି ଠାରୁ ସେଇୟା କରିବି ବନେଇବି। ସେ ଯଦି ଖାଇବ ବହୁତ ଭଲ କଥା।
ସନ୍ଧ୍ୟାବେଳିଆ କଣ କରିବ ଉଷୁନା ଚାଉଳ ଦୁଇଟା ଭେଦେଇଦବ। ତା ଦେହରେ ବିରି ଦିଇଟା ପକେଇଦବ। ପକେଇ ଦେଇକି ବାଟି ଦେଇକି ବାଟି ଦେଇ ପୋଡ ପିଠା ଖଣ୍ଡେ କରିକି ତାକୁ ଦିଅ ସନ୍ଧ୍ୟାବେଳକୁ ଦେଖିବା ଖାଇବାକୁ।
ହୁଁ ହୁଁ।
ଛୋଟ ଛୁଆ ଗୋଟେ ଜିନିଷ ଖାଇବାକୁ ଭଲ ପାଇବନି। ତାକୁ ସବୁଦିନ ସବୁଥିରୁ ଟିକେ ଟିକେ ଖୋଇବାକୁ ଚେଷ୍ଟା କର।
ହଁ ତ ତ ଭଲ କଥା କହିଲ। ସବୁ ଭେରାଇଟିର ଜିନିଷ ର କଥାକୁ ଆମେ ଯଦି ଖୋଇବା ଶିଖେଇବା କଥା ଏଇଟା ନହେଲେ ସେଟା। କାରଣ ସେଟା
ଆମେ କଣ କରୁଛନ୍ତି ଗୋଟେ ଜିନିଷ ନ ଖାଇଲେ ଯଦି ଆଉ ଗୋଟେ ଜିନିଷ କରୁଛନ୍ତି ହେ ଖାଉନି ତ ହଉ କିନ୍ତୁ ସେଟା କରିବା କଥା ନୁହେଁ। ଗୋଟେ ନ ଖାଇଲେ ଆଉ ଗୋଟେ ଜିନିଷ ଦବା କଥା। କଣ କହିଲ ପାଣି ହଁ ପାଣି ପିଉଛି ବେଳେ ବେଳେ ବହୁତ ପାଣି ପିଉଛି। ଆଉ ବେଳେ ବେଳେ ପିଉନି ଏମିତି ହଉଛି।
ତାକୁ ସିଝା ପାଣି ନା କଣ ପାଣି ଦଉଛ?
ସିଝା ପାଣି ଦଉଥିଲି କି ଏବେ ତାକୁ ଏମତି ନର୍ମାଲ ପାଣି ଦେଇ ଦଉଛି ଆକୁଆଗାଡ ପାଣି।
ହଁ ହଁ ନା ତଥାପି ମଝିରେ ମଝିରେ ସିଝେଇବ ପାଣିଟା।
ହଁ ଯେମିନା ତ ଆଗରୁ ସବୁବେଳେ ସିଝା ପାଣି ଦଉଥିଲି। ଏବେ ଯେହେତୁ ଟିକେ ଗରମ ଅଧିକ ହଉଛି ସିଧା ପାଣି ଏଟା ଆଉ ତେଲ ନ ଦେଇକି ମୁଁ ତା ଖାଲି ସେମିତି ପାଣି ଦେଇଦଉଥିଲି। ଏବେ ପୁଣି ତ ବର୍ଷା ଦିନେ ଦିନେ ହଉଛି କି ସିଝା ପାଣି ଦବାକୁ ପଡିବ।
ଝିଅ ଯଦି ଖାଇବାକୁ ନ ମଗୁଛି ଭାତ ଯୋଉ ଗାଧୁଆବେଳେ ଭାତ ବସଉଛ ଗରମ ଭାତ ତାକୁ ପଖାଳିକି ପାଣି ପୂରେଇକି ଅଳ୍ପ ଅଳ୍ପ ତାକୁ ଦେଉନ ସେଥିରେ।
ହୁଁ। ସେମିତି ମଝିରେ ଖାଉଥିଲା କିନ୍ତୁ ଯାହାହ ହେଲେ ବି ସାଙ୍ଗେ ସାଙ୍ଗେ ଭାତରେ ପାଣିଟା ପୁରାଇଲେ ଭ ଭାତଟା ତ ଭଲ ଲାଗେନାହିଁ ସେଥିପାଇଁ ସେ ଟିକେ ଖାଇଲାନି।
ଝିଅ ତା ଝାଡା କମି ଯାଇଛି।
ହଁ କମି ଯାଇଛି ଝାଡା। ସେ ମେଡିସିନ ଔଷଧ ଖାଇଲେ ନା? ଆଉ ଓ ଆର ଏସ ଟିକେ ପିଇଲା। ହଁ ସେଇଠି ପାଇଁ କମି ଯାଇଛି।
ଆଉ ତମ ଦେହ?
ହଁ ମୋ ଦେହ ତ ଭଲ ଅଛି ଆଉ।
ଆଉ ତମ ବାପାଙ୍କ ଦେହ ଭଲ ଅଛି ନା?
ହୁଁ ହୁଁ ଭଲ ଅଛି।
ଆଉ ଶାଶୁ ଶ୍ୱଶୁର।
ହଁ ଭଲ ଅଉଛନ୍ତି।
ତମ ବାପା ବୋଉଙ୍କ ଦେହ ଭଲ ଅଛି ନା?
ହୁଁ ହୁଁ ଭଲ ଅଛି।
ଖୁଡ଼ି ଦାଦା ଖାଇଲେନି ନା?
ହଁ ହଁ ଖାଇସାରିଲେଣି।
ଖାଇକି କହିବ କିଛି ସମୟ ସାଙ୍ଗେ ସାଙ୍ଗେ ଶୋଇବେନି। ଖାଇକି କହିବ କିଛି ସମୟ ଚାଲାବୁଲା କରିବେ।
ହୁଁ ଖାଇକି ଚଲାବୁଲା ଗଲେ ଭଲ ହଜମ ଠିକ ହବ।
ହଁ। ସେଥିପାଇଁ ବା ମୁଁ କିଛି ଅଳ୍ପ ସମୟ ହେଲା ଖାଇଲି ଖାଇକି ମୁଁ ଆଉ ଶୋଇବାକୁ ଗଲିନି। ଆସିକି ଟିକେ ବାଡିଆଡେ ଯୋଉ ଖୋଲା ପବନରେ ଟିକେ ବୁଲୁଛି।
ହଁ ହଁ। ଆଉ ଆଉ ଅଳ୍ପ ଦିନରେ ତ ରଜ। ରଜ ପାଇଁ ଲୁଗା ବଟା ନୂଆ ଡ୍ରେସ ପତ୍ର ସବୁ କିଣା କିଣି ସରିଲଣି।
ନା ଯାଇନୁ ଯିବୁ ଆଉ।
ହଁ ହଁ।
ପୁଅ ଏଇ ଆସିଛି ହଷ୍ଟେଲ ରୁ ଯାଇକି ଆଣିବୁ ଆଉ।
ରଜରେ କଆଡେ ବୁଲେଇବାକୁ ଯାଉଛ?
କୁଆଡ଼େ ପ୍ରୋଗ୍ରାମ ହେଇନି ଦେଖିବା କୁଆଡ଼େ ଯିବା।
ତମ ବାପ ଘର ଗାଁ ଆଡେ ତ ବହୁତ ଭଲ ରଜ ହୁଏ।
ହଁ ଭଲ ରଜ ହୁଏ।
ହ ଯାଉନ ବୁଲି ବୁଲେଇକି ଆସନ୍ତ।
ହଁ ଏଥର ଭାବିଛି ଯିବି ବୋଲି ବାପ ଘର ଘରକୁ ଆଉ।
ହ ଆଚ୍ଛା। କଣ କଣ ସବୁ ଦୋଳି ପଡେ?
ହଁ ଚକିରୀ ଦୋଳି ଖାଇଦୋଳି, ଡଙ୍ଗା ଦୋଳି। ପଟାଦୋଳି।
ହୁଁ ବହୁତ ସାରା ଦଲ ପଡେ ତାହେଲେ ଆଉ।
ଆମର ସେପଟେ ଭଲ ରଜ ପାଳନ୍ତି।
ହଁ ହ ଆଉ ରଜରେ ପା ଗୋଟେ
ପରେ
ଭଲ ଜିନିଷ ହୁଏ ସମସ୍ତେ ଙ୍କର ଇଛା ହୁଏ ରଜ ପାନ ଖାଇବା ପାଇଁ। ତମ ଆଡେ ମିଳେ ନା?
ହଁ ଭଲ ପାଟନ ହୁଏ ନା।
ଉଁ ହୁଁ।
ରଜରେ ସାଙ୍ଗସାଥି ସବୁ ଆସିଥିବେ। ତାଙ୍କ ସାଙ୍ଗରେ ଖେଳକୁୁଦ ରଜ ରଜରେ ତ ତାସ୍ ଖେଳ, ଲୁଡ଼ୁ ଖେଳ ସବୁ ହୁଏ ଆଉ ଗାଁ ଜହାନେ ଆଉ ତମେ କୁଆଡ଼େ ପ୍ରୋଗ୍ରାମ ରଖିଛ?
ନା ଆମେ ସେମିତି କିଛି କରିନୁ ଦେଖିବା କଣ ହଉଛି।
ଦେଖିବା ରଜ ରେ କହିଁବି ଦେଖିଆ ଏମିତିକା ପାଗ ଦଉଚି ବର୍ଷା ପାଗ କି ଖରା ପାଗ ବର୍ଷା ପାଗ ହେଲେ ତ ଭଲ କଥା ମାନେ ଯୋଉ ଖରା ପ୍ରବଳ ଗରମ ହୁଏ। ଯଦି ସେମିତି ଗରମ ପାଗ ହେଲେ ତ କୁଆଡେ ବି ଯାଇ ହବନି ଆମର ଯଦି ବର୍ଷା ପ୍ରବଳ ହେଲେ କୋଉ ଯାଇ ହବ କି। ଖାଲି ଏମତି ମେଘୁଆ ପାଗ ରଖିବ ଯଦି ବର୍ଷା ହବନି କି ଖରା ହବନି ତାହେଲେ କୁଆଡେ ଟିକେ ବୁଲିବାକୁ ଭଲ ଲାଗିବ ଦେଖିବା କଣ ହଉଛି ଆଉ।
ହଁ ହଉ ବର୍ଷା ହେଉ ପଛେ ଖରା ହଉ ଯାହାହେଲେ ରଜ ଆଉ।
ହୁଁ।
ଆଉ ତୁମେ ରଜରେ ଗଲଣି
କଣ କହିଲ
ରଜକୁ ଗଲେଣି ବଜାର
ନାଇଁ ନାଇଁ ଆମେ ବି ଯାଇନୁ ଯାଇନୁ ଯିବୁ ଆଉ ଝିଅ ଦେହତ ସେମିତି ଯୋଉ ଭଲ ନଥିଲା କହୁଥିଲି ସେଥିପାଇଁ ଟିକେ ବ୍ୟସ୍ତ ରହୁଥିଲି। ଆଉ ଏଇ ଝିଅ ଦେହ ଭଲ ଲାଗିଲାଣିି ଏଥର ଯିବୁ ରଜ ପାଇଁ ତା ପାଇଁ ଡ୍ରେସ ଫ୍ରେସ୍ କିଣିକି ଆଣିବୁ ଆଉ ହଉ ତାହେଲେ ରାତି ଟିକେ ଅଧିକ ହେଇଗଲାଣି ଏଥର ଶୋଇବା ଆଉ ଆଉ କେତେବେଳେ କଥା କଥା ହେବାଆଉ।
ହଉ।
ହଁ ରଖିଲି।